ହ୍ୟାଲୋ
ଆ କୁହ ତ କୋଉଠୁ କୋଉଠୁ ବୁତ ଦେଖିଥିଲ
ଭୂତ ମୁଁ ଦେଖିଥିଲି ଜୋରରେ ଥରେ ଆଉ ଦିଥର ଏମିତି ଚାରି ଥର ଖଣ୍ଡେ ଦେଖିଛି କିନ୍ତୁ କୋଉଠୁ ଦେଖିଚି ମନେ ନାହିଁ ଏଇ ଦିଟା ଜିନିଷ ମନେ ଅଛି ଆଉ ଦେଖିଛି ଆମେ ଯାଇଥିଲୁ ମୋ ବୋଉର ମୋର ଗାଈ ଖୋଜିବା ଯେତେବେଳେ ବିଲକୁ ଗାଇ ଛଡା ହଉଥିଲା
କି ଛୋଟ ଛୋଟ ପିଲା ହେଇଥିଲା ନା ତମର ଏଜ୍ କେତେ ହେଇଥିଲା?
ମୁଁ ତ ହେଇ ଏବେ ଏବେ ମାନେ କେତେ ଅଠର ସତର ନା ଅଠର ରେ ବଧେ। ମୁଁ ଯାଇଥିଲି ମୋ ବୋଉକୁ ନେଇକି ସାଇକେଲରେ ବସେଇ ଯାଇଥିଲି। ତମ୍ ଘର ପାଖରେ ପାଇଁ ଏଇ ଅଳ୍ପ ବାଟ ତ ଆଉ ଯାଇଥିଲି ସେଠୁ ଆମ ଗାଈ ଗୋଟେ ଆସିନଥିଲା ତା ନାଁ ହଉଛି କୁନି। ଆମ ଗାାଇନା କୁନି ଆମେ ଯାଇଥିଲୁ ଖୋଜିବାକୁ ହେଠୁ ଆମେ କୁନି ଭଳିଆ ମାନେ ଗଦାମଳା ହୁଏନି ସେତେବେଳେ ବାରିରେ? ପଡିଆ ଫଡିଆ ରେ ସେ ଗଦାମଣା ହେଇଥିଲା ସନ୍ଧ୍ୟା ଟାଇମ୍ ପାଞ୍ଚଟା ହେଇଥିଲା ଅନ୍ଧାର ଅନ୍ଧାର ଟିକେ ହେଇ ଆସୁଥିଲା। ମୁଁ ଯାଇଛି ମୁଁ ବୋଉ ଯାଇଛି ଆମ କୁନି ଭଳିଆ ଦେଖାଗଲା ଗୋଟେ ଗାଈଟା। ବୋଉ କଇଲା ସେଇତ କୁନିଆ ପୁରା ଡିଟୋ କୁନି ଭଳି ଆଉ ବୋଉ ହେଠୁ ଗଦା ଭିତ ତେରେ ମାନେ ଚାରିଆଡେ ଗଦା ମରା ହେଇଛି ତ ଦେଖା ହେଉନି ତା ଭିତରେ ଅଛି ହେଠୁ ଗାଇ ଭଳିଆ ଦେ ଖା ହେଲାଠୁ ମୋ ବୋଉ ତା ଭିତରୁ ଗଲା। ମୁଁ ରାସ୍ତା ରେ ଠିଆ ହେଇଛି। ରାସ୍ତାରେ ଠିଆଇଛି ବୋଉ ଭୁତରୁକୁ ଗଲା ସେ ଗାଈଟା ଗଦା ସାରା ବୁଲିଲା। ବୁଲିକି ଏକଡ ବାଟେ ଆସିଲା ବେଳକୁୁ ମୋ ବୋଉ ଆସିଲା ବେଳୁ ଏକରୁ ଗାଈ ଆଇଲାଣି ଆମର ମୁଁ ଯୋଇଠି ଠିଆହେଇଛି ସେପଟୁ। ହେଟୁ ମୁଁ ଡାକିଲି ବଉ ଆସେ ଗାଈ ଆଇଲାଣି କୁନି ଆଇଲାଣି ଏପଟକୁ ପଳେଇଆ ଏପଟୁ ଆସିଲା ବେଳକୁ ସେ ଦେଖିଲା ବେଳୁ ସେ ଗାଈ ନାଇ ନା କେହି ନାହାନ୍ତି ସେଠି ତାମାନେ ସେଇଟା କିଏ କୁହ ଭୁତ ନା ନାଇଁ?
ଦୌଡିକି ପଳେଇଥିବ ବଲେ?
ନାଇଁ ଦୋୖଡିକି ପଳେବ କୋଠି ସେ ତ ଗୋଟେଇ ବାଟ। ମୁଁ ଯଉଠି ଠିଆହେଇଛି ସେଇପଟେ ହିଁ ଆସିବ। ସେ ଗଦାକତିରେ ବୋଉ ବୁଲିଲା କେହି ନାହାନ୍ତି।
ଆକ୍ଚୁଆଲି ଭୂତର ତ ଜାଣିଛ ତମର ଶରୀର ନାଇଁ ସି କେମିତି କାହାର ରୂପ ନେଇ ପାରିବ?
ହଁ କଣ ଜାଣି ସରୀର ନାଇଁ? କିଏ କହିଥିଲା କହିଲ ତମକୁ? ମୋ ବୋଉ ଏଇନା ଆସିଥିଲେ କହିଥାନ୍ତା। ମୋ ବୋଉ ତାଙ୍କ ଗାଁ ରେ ମାନେ ମୁଁ ଆମ ଘର କଥା କହୁଛି। ମୋ ମାମୁ ଘର ହଉଛି ଚଣ୍ଡିଖୋଲ ଆଡେ ସିଆଡେ। ସିଏ ହୋଉଛି ତାଙ୍କ ଟାଇମରେ କଥା କହୁଛି ସିଏ ବହୁତ ଭୁତ୍ ତ ଦେଖିଚି ମୋ ବୋଉ। ସେ କଣ କହିଲ ଭୂତ ମାନେ ସେ ସାଙ୍ଗେ ସାଙ୍ଗେ ହେଇଯିବେ ଗୋଟେ ଗାଈ ସରି ସାଙ୍ଗେ ସାଙ୍ଗେ ହେଇଯିବେ ଗୋଟେ ବାଛୁରୀ ତାପରେ ବଡ ଛଡା ତାର ବଡ ଗାଈ ହେଇଯିବେ ତାର ବଡ ହେଇକି ତମକୁ ମାଡି ବସି ଖାଇଦେବେ।
ହୁଁ ଖାଇବେ। ଆକ୍ଚୁଆଲି ହିରୋର ଷ୍ଟୋରି ଦେଖିକି ଗୋଟେ ଲେ ରାଇଟର ହବା କଥା ହେଲା। ଯୋ ହିରୋର ଷ୍ଟୋରି ଗୋଟେ ହେଲେ ଲେଖୁନ?
ଆରେ ସତରେ ମୋ ବୋଉ କହିଲା ସେ ସାଙ୍ଗ୍ ସାଙ୍ଗ୍ ବାଛୁରି ହେଇଯିବେ ତାପରେ ଗୋଟେ ବଡ ଛଡା ହେଇଯିବେ ତାପରେ ଗୋଟେ ବଡ ଲମ୍ବା ତାଳ ଗଛ ହେଇକି ତମ ଉପରେ ମାଡି ବସିବେ ତମକୁ ତମେ ଅଣନିଶ୍ୱାସୀ ହେଇଯିବ ତାପରେ ତା ତାଙ୍କ ସାଙ୍ଗରେ ନେଇଯିବେ। ସେମିତି ମୋ ନୁହେଁ ମୋ ମାମୁ କୁ ଦିନେ ଭୂତ ଡାକିକି ନେଇଯାଇଥିଲା ଲୋ। କ କହିଲ ମୋ ମାମୁଁ ଶୋଇଥିଲେ ଏକାଟିଆ ରାତିରେ ଗୋଟେ ଚ ପଲ ନାଇଥିଲେ ବୋଲି ସେ ରହିଲେ ନହେଲେ ନାଇଁ ପଳେଇଥାନ୍ତେ ତାଙ୍କ ସହିତ। ସିଏ କଣ କହିଲ ମୋ ମାମୁଁ ଯାଇଛନ୍ତି ମାମୁ ଙ୍କୁ ଡାକି ନେଇ ପଳେଇଲା ମାମୁ ଏକାଟିଆ ପଳେଇଲେ ସିଏ କଣ କଲା ନା ରାସ୍ତା ମଝିରେ ସ୍କୁଲ ପାଖରେ ଠିଆ ହେଇଗଲା। ଏ ମାମୁଁ ଏକରେ ଗଲା ଠୁ ଏକର ହାତ ନମ୍ବେଇ ଦେଲା ଏନ୍ତି ବଡ ହାତ ଟା। ସେକର ହାତ ଗଲେ ସେପଟେ ବଡ ହାତ ନମ୍ବେଇ ଦେଲା ତାଙ୍କୁ ଯିବାକୁ ଦେଲାନି। ତାପରେ ମୋ ବୋଉ ଯୋଉ ଅଜା ଫଜା ସବୁ ଦୌଡିକିଆଇଲେ ତାରେ ସେ ଭୁତ ପଳେଇଲା। ତାରେ ମାମୁ ଙ୍କୁ ନେଇକି ଆଇଲେ। ତାପରେ ମୋ ମାମୁଁ କୁ ଜାଣିଛ ନା ମୋ ମାମୁ କୁ ଠାକୁର ନେଇଯାଇଥାନ୍ତେ? ଏଟା ଜାଣିଛ ଜାଣି ନଥିବ ମୁଁ କହୁଛି। ମୋ ମାମୁ କଣ ହେଇଛି ନା ମୋ ମାମୁଁ ନୁହେଁ ସବୁବେଳେ ସ୍କୁଲ୍ ଗଲାବେଳେ ପଇସା ମାଗନ୍ତି ମୁଁ ତ ମାଗେ ସବୁବେଳେ ତମେ ବି ମାଗୁଥିବ ସ୍କୁଲ ଗଲା ବେଳେ ମୋ ମାମୁ ସେମିତି ମାଗିଲେ ଆମ ଘରେ ପଇସା। ମୋ ଆଇ ଦେଲାନି ପଇସା। ସବୁଦିନ କୋଉଠୁ ମୋ ଆଇ ପଇସା ଆଣିବେ? ଆଇ ଦେଲେନି ସେ ଠୁ ଭଗବାନ ଆସିକି ମୋ ମାମୁଙ୍କୁ ପଇସା ଦେଇଛନ୍ତି।
ଭଗବାନ ଏକା ପଇସା ଦେଇଦଉଛନ୍ତି?
ହଁ ସତରେ କହୁଛି ମିଛ କଥା କହୁନି ସ ତରେ ଭଗବାନ କହିଲେ ନାଇଁ ସତରେ। ମୋ ବୋଉ କହୁଥିଲା। କହିଲା କି ମାମୁ ଯୋଉ ଭଗବାନ କହିଲେ ନେ ମୁଁ ତତେ ପଇସା ଦେବି ସବୁଦିନି ତୁ ଏତିକ ବେଳୁ ଆସିବୁ। ସେତ ତୁ ପଇସା ଦେବି ଆରେ ହଁ ମୁଁ ସବୁବେଳେ ସେତିକ ଯା ଗଲେ। ପଇସା ଆଇଲି କଣ ଖାଇଲି ଖାଇଲି କଣ? ତାପରେ ଗୋଟେ ଦିନ କଣ ହେଇଛି ନା ତା ପୂର୍ବ ଦିନ ହେଲା। ହୁଁ ଭଗବାନ ଗାଇଲେ ଯୋଉ ଦିନ ନେବେ ତା ପୂବ ଦିନ ଗାଇଲେ କହିଲେ ତୁ କାଲି ସେତିକି ବେଳ ଆସିବୁ ତମେ ଘରେ କାହା କହିବୁନି ପଇସା ଦେବନି ଆସିବୁ ପଳେଇବାଠୁ ଆଉ ରହିବାନି ଭଗବାନ। କହିଲେ ସେଠୁ ମାମୁଁ କହିଲେ ହଉ ସେଠୁ ମାଇଁ ସେ ଯେଁ।
କୋଉ ଭଗବାନ।
ଭଗବାନ ମୁଁ ଜାଣିନି ଆଉ ମୋ ବୋଉ କହୁଥିଲା ଭଗବାନ କହିଲେ ବୋଲି କିନ୍ତୁ ମାନେ ଆକାଶରୁ ଆକାଶରୁ ପଇସା ପଡୁଥିଲା ମାମୁଁ କ ମାନେ ଭୟସ ଟା ଶୁଭୁଥିଲା। ସେଠୁ ମାମୁଁ କୁ କହିଲେ କି ତୁ ଆସିବୁ କାଲି ଆମେ ଏଇଠୁ ଛାଡି ପଳେଇବା। ଆମେ ସିଆଡେ କୋଉଠି ରହିବା ମାନେ ସିଏ କହିଲେ ମୋ ମାମୁଁ କୁ ଆମୁକୁ କହିଲେ ହଉ ମୁଁ କାଲି। କେତେବେଳେ ଆସି କାହା କହିବୁନି ପଳେଇ ଆସିବୁ। ଏଠୁ ତ ସେଇଦିନ ଯାଇକି ମୁଁ ଆଇ ପଚାରିଲେ ମାଇଲେ ମାଇଲେ ମାମୁଁ ଙ୍କୁ ମାଇଲେ। ସବୁଦିନ କୋଉଠୁ ପଇସା ଆଣୁଛୁ କୋଉଠୁ ଏତ ଖାଇବା ଜିନିଷ। କୋଉଠି ଖାଉଛୁ ବ୍ୟାଗରେ କେତେ ଜରି ପଇଚି ହଉଛି ସେଠୁ ମାମୁଁ ଙ୍କୁ ସେଉଠୁ କହିଦେଲେ। ଟେ ନାଇଁ ମତେ ଠାକୁର ପଇସା ନେଇଛନ୍ତି। ଏମିତି ମୁଁ ଯାଇଥିଲି ଠାକୁର ମତେ ପଇସା ଦିଅନ୍ତି ଆଉ କହିଛନ୍ତି କାଲି କହିଛନ୍ତି କି ଆମେ ସେଠୁ ପଳେଇବା ଆଉ ଚାଲେ ଜାଗା ଛାଡିକି ଆମେ ସିଆଡେ ରହିବା ଆଉ ଗୋଟେ ଦେଶରେ ସେଠୁ। କହିଦେଲେ ଯେମିତି ତାପଦିନ ମାମୁଁ ଯେମିତି ଗଲେ ସେ କହିଲେ ଠାକୁର କହିଲେ କି ତୁ କାହିଁ ତମ ଘରେ କହିଦେଲୁ ଏ କଥା। ଆମେ ତ ତୁମ ସତ କାଲି ଯାଇଥାନ୍ତୁ ଆମେ ଯାଇକିଆଡେ ଯାଇଥାନ୍ତୁ ତୁ କାହିଁ କହିଦେଲୁ ଏ କଥା। ତତେ ଆଉ ନେବିନି ପଇସା ବି ଦେବିନି ସେଇଦିନ ଠାରୁ ଆଉ ଠାକୁର ଦେଖାଦେଲେନି।
ଆଜି ଯେତିକି ପଇସା ଦେଇଥିଲେ ତ ଥିବ।
ସେ ଖାଇ ଦେଇଥିଲେ ନା। ମୁଁ ଛୋଟ ଛୋଟ ପିଲା ଆରେ ଛୋଟ ପିଲା ନା ତମକୁ ଏଇନା ପାଞ୍ଚ ବର୍ଷେ ହେଇଥିବ ତମକୁ ପଇସା ଦେଲେ ତମେ ଖାଇଦବନି।
ମାନେ ଠାକୁର ଦେବେ ମାନେ ଅଳପ ପଇସା ଦେବେନି ହେଲା। ଠାକୁର ଥରେ ଦେବେ ମାନେ ଗୋଟେ ବସ୍ତାଏ ପଇସା ଦେବେ କେତେ ଖାଇବ ଗୋଟେ ଛୋଟ ପିଲାର ପେଟ ଫୁଲୁ ହେଇଯିବ ଆଉ ଠାକୁର କଣ ଦଶ ଟଙ୍କା ଦଉଛନ୍ତି ନା ତଥଳି ନାଁ କଣ ଦଶ ଟଙ୍କା ଦଉଛନ୍ତି ଠାକୁର।
ମୁଁ ବୋଉ କୁ ପଚାରି ଆ କେତେ ପଇସା ମୁଁ କାଲି ପଚାରିବି। କହି ଆଜି ରାତିରେ ପଚାରିବି ମୋ ବୋଉ ଭଲ କୁ ସେ। ଆରେ ଛୋଟ ପିଲା ଆ କଣ ଛୋଟ ପିଲାଙ୍କୁ ଛୋଟ ପିଲା ହିସାବରେ ପଇସା ଦେବେ ନା କଣ ଲକ୍ଷ ଟଙ୍କା ଦେବେ ନା କଣ। ଛୋଟ ପିଲା ମୁଁ ଛୋଟ ପିଲା ହିସାବରେ ହିଁ ପଇସା ଦେବ ମୁଁ ଜାଣିନି ମୁଁ କାଲି କାଲି ଭଲସେ ବୁଝିକି କହିବି ତମକୁ ସତରେ କିନ୍ତୁ ଏଇଟା। ମୁଁ ଶୁଣିଥିଲି ମୁଁ ସାଙ୍ଗମାନଙ୍କୁ ବି ଯାଇ କହିନି କଥା ମୋର ଏଇନା ମନେ ପଡ଼ିଲେ ମୁଁ କହିଦେଲି କାଲି ଯାଇ ମୋ ସାଙ୍ଗମାନଙ୍କୁ କହି। ଆଜି ବୋଉଠାରୁ ଭଲସେ ବୁଝିଦେବି ତା ପରେ ଯାଇ କରିଦେବି ସମସ୍ତେ ଙ୍କୁ।
ଅକୁଚୁଆଲି ମୁଁ ଗୋଟେ ଯାଜପୁର ତମର ଯାଜପୁର ନା?
ହଁ ଆଉ ଯାଜପୁର ଟିକେ ପବନା ଏଟ ତମେ କହିବ ନା ପବନ ଆ।
ନା ନା ନା ହେଇ କଥା ହେଇ କଥା ହେଇ କଥା କହିନି ନା ନା ନା ହେଇ କଥା। କଥା କହିବି ମୁଁ ଆଉ ଗୋଟ କହୁଛି ତମ ସେ ହେଇ କଥା ମୁଁ କାହିଁ କହିବି। କହିବା କଥା ହେଲେ ମୁଁ ଆଗରୁ କହିଦେଇଥାନ୍ତି।
ହଁ।
ଆରେ ମତେ ଗୋଟେ ଲୋକଟେ କହିଥିଲା ଯେ ରାସ୍ତା କଡରୁ ଯଦି ଶିବଲିଙ୍ଗ ଗୋଟେ ନେଇକି ଘରେ ରଖିଦବ ସେଟା ଘରେ ରଖି ଦି ଦିନ ପୂଜା କଲା ପରେ ସେ ଶିବଲିଙ୍ଗ କୁ ଉଠେଇ ହବନି ଏଇଟା ସତ ନା ମିଛ?
କାଇଁତ ମୁଁ ଜାଣିନି କେମିତି ଦେଖି ଟ୍ରାଏ କରୁନା।
ତମ ପଟ କଥା କୋହୁଚି।
ନା ମୁଁତ ଜାଣିନି ପା ନା। କେବେ ସୁନି ତ ଫାଷ୍ଟ ଟାଇମ ପାଇଁ ଶୁଣିଲି।
ଶୁଣେ ଯାଜପୁର ପବନ ବୋଲି କହନ୍ତି କିନ୍ତୁ ସବୁ କଥା ନୁହେଁ ଯେ ଆମେ ଥଟା ମଜା ମଜାକ୍ ସେମତି କିଛି ନୁହେଁ କିଛି ଷ୍ଟୋରି ସତ ଥାଇ ପାରେ।
ଶେଷରେ ମୁଁ ଯାହା କହୁଚି ସବୁ ସତ ସବୁ ସତ ମୁଁ ଯାହା କହୁଚି।
ହୁଁ ତମେ ମତେ କହିଥିଲ କାର ଚଲଉଚ ଖାଲି ହାତ ମାରି ଦେଇକି କେତେ ସତ ମୁଁ ଜାଣିନି ନାଇଁ କି। କାର ହାଣ୍ଡେଲ ରେ ହାତ ମାରି ଦେଇ କି କୋଉଚ ମୁଁ କାର ଚଲଉଚି।
ମୁଁ ସେଟା ଚଲେଇ ଥିଲି ସେ ମତେ କହିଲା କି
ଆଗ ପଛ କରିଦେଇଚ ଆଉ ଆଗ ପଛ କରିଦେଇଛ।
ହଁ ସେଠି ଚଲେଇଵା ହେଲାନି ନା ନାଇଁ। ଆ କଣ ନିଜେ ଖାଲି ଏକାଠି ବସିକି ଗାଡିରେ ଚଲେଇ ଲେ ଚାଲିବା ହେଲା ନହେଲେ ନାଇଁ।
ହୁଁ ଚଲେଇକି ଯିବ କୁଆଡେ ଗୋଟେ ଦୂର ବାଟ।
ସେଇଟା ବି ଗୋଟେ ଚଲେଇବା।
ହୁଁ। ପିଲାକୁ ଧରିଦେଲେ ଯଦି ମା ହେଇଯାଆନ୍ତେ ତାହେଲେ ସଂସାର ଓଲଟି ପଡନ୍ତା ହେଲା।
ହଁ ଥାଉ ମୁଁ ଗାଡି ଚଲେଇ ଜାଣିନି ସରିଲା ଜାଣିନି ଗାଡି ଚଲା ଶିଖେଇଦବ ମତେ ଆଉ।
ମତେ ଆସିନି ନା ମତେ ତ ଆସିନି ବାଇକ୍ ସିକେଇ କ ଦେବି। ବୁଲେଟ୍ ଆସି
ପରେ ପରେ ମୁଁ ମାମୁକୁ ମତେ ଶିଖ ସିଖେଇଦବ ଏତେ କଥା ସିଏ ମତେ କହିଲା ମୁଁ ଚଲେଇଲି ବ ହେଲା ଚଲେଇଛି ଚଲେଇଛି।
ହୁଁ ହୁଁ ହୁଁ ହୁଁ ହୁଁ ନିହାତି। ତମେ ଟ୍ରକ୍ ଏଥିରେ ଶିଖିବ ଆଉ କାର
ଟ୍ରକ୍ ନାଇଁ ପା ଟ୍ରକ୍ ନାହିଁ ଜେସିପି ବିି ଅଛି ଜେସିପି ବିି ଅଛି। ଦେଖିଆ ଜେସିବି ଟ୍ରାଏ କରିବା ଟ୍ରାକ୍ଟର ଅଛି ଏଇ ବିଲରେ ଟ୍ରାକ୍ଟର ଅଛି ତାଙ୍କର। ଏ ଟ୍ରାକ୍ଟର ଦେଖିଲା ଠୁ ଡର ଲାଗୁଛି ମୁଁ ଚଳେଇବି କଣ।
ହୁଁ।
ସେ ଟ୍ରାକ୍ଟର ସାଉଣ୍ଡ ବସ୍ ସାଉଣ୍ଡ କାର ଯୋଉ କାର ନୁହଁ ଆଉ କଣ ଅ ଏଇ ଦିଇଟା
ନା ତମ ଯାଜପୁରରେ ଏ ତା ନାହିଁ।
ଏଇ ଯୋଉ କଣ କିରେ ଯାଜପୁରରେ ନଥିବ ବୋଧେ ଭୁବନେଶରରେ ଖାଲି ଅଛି ଯା
ହଁ ଯାଇନି ମୁଁ ତ ଯାଇନି ମାଟି ମାନି
ଭୁବନେଶ୍ୱର ଯାଇନ ନାଇଁ କି?
ନା ନା ମୋର ଇଚ୍ଛା ଅଛି କିନ୍ତୁ କହିବି ସେ ଇଚ୍ଛା ଟା କଣ।
ନାଇଁ କହିଥିଲେ କଣ ସୁବିଧା ହୋଉଛି। ଚଲେଇବା ପାଇଁ କୋହୁଛ ନା କହିଲେ ହିଁ ଇଚ୍ଛା ପୂରଣ ହୁଏ।
କଣ ଭୁବନେଶ୍ଵର ଯାଇନି କ ସରିଲା ଆଉ କଣ କହିବି।
ହୁଁ। ମୁଁ ବି ଦେଖିନି କିନ୍ତୁ ଭୁବନେଶ୍ଵର ଗଲା ଆସିକି ମାନେ ଡାଇରେକ୍ଟ ଆମ ଏଠୁ ଚାରି ପାଞ୍ଚ ଫୁଟ ସାତ ଫୁଟ ଉପରେ ଯାଉଛି ହେଲିକପ୍ଟର। ଭୁବନେଶ୍ୱର ଯାଇଛି କିନ୍ତୁ ଏୟାରପୋର୍ଟ ଯାଇନି।
ମୋ ଦିଦି ଯାଇଥିଲା।
ହୁଁ ଏୟାରପୋର୍ଟ ଯାଇନି। ପାଖରୁ ଦେଖିନି କିନ୍ତୁ ପାଞ୍ଚ, ସାତ ଫୁଟ ମାନେ ଆମର ଏଇଠୁ ଯେମିତି ଆକାଶରୁ ବଡ ବଡ ଦେଖାଯାଏ ସେଇଟୁ କିନ୍ତୁ ପୁରା ପଡ ପାଖରୁ ଦେଖାଯାଏ। ବଡ ବଡ ଏଠି ଛୋଟ ଛୋଟ ଦେଖାଯାଏ ନାଁ ଆମେ ଏଇଠୁ ଦେଖିଲେ ଉପରକୁ ଛୋଟ ଛୋଟ ଆସିଯିବ
ହଁ
ହାଇଟ ପାଖରୁ ତ ବଡ ବଡ ଦେଖାଯିବ ଆଉ କଣ। ଗୋଟେ ଫରକ ଆଉ ଇଚ୍ଛା ଅଛି ଗୋଟେ ବସିବା ପାଇଁ
କାର ତମର ହଁ ଗୁଡଲକ, ଗୁଡଲକ
ବସିବା କେତେବେଳେ ଆଉ ହଁ ମଁ ବସିବା ପାଇଁ ବସିବା ପାଇଁ କେତେ ଟଙ୍କା ଦଶ ହଜାର ହେଲେ ହାଇଦ୍ରାବାଦ ଯିବୁ ହାରି ଆରାମସେ ବସିକି ଆସିବୁ। ଯିବା ଆଉ କେତେବେଳେ ଆଉ ଆଗୁଆ ଟିକେଟ କରିଦବୁ। ତା ଜୀବନଟାକୁ ଭାରି ଲୋଭ ନାଁ ବସିଲେ କାଳେ କ୍ଲାସ କ୍ରାସ୍ ହେଇଗଲେ ମରିଯିବ।
ମତେ କୋଉଥିରେ ବସିଵାକୁ ଇଛା ନାଇ, ନାଁ ବାଇକ ନାଁ କାରେ କୋଉଥିରେ ବସିଵାକୁ ଇଚ୍ଛା ନାହିଁ।
ଖାଲି ଚାଲି ଚାଲିକା ଚରଣ ବସ ନାଇଁ କି।
ନାଁ ଆଉ ମଁ ସେ ଯିଵ କୁଆଡେ ମୋର ଖାଲି ବୁଲିବାକୁ ଇଚ୍ଛା ହପତାରେ।
ଆରେ ଭାଇ କୁଆଡେ ଗଲେ ତ ବୁଲିବୁ ନ ଗଲେ ବୁଲିବୁ କେଏଁତି ବୁଲିବାକୁ ଇଛା କିନ୍ତୁ କୋଉଁଥିରେ ବସିବନି। ମାନେ କିନ୍ତି ବୁଲିବ କେମିତି?
ସେଇଟା ଆଶୁନି ତ ଏଇଠି ଆସୁନୁ
ହଁ ତମେ ଆକଚୁଆଲି ଠାକ ଠାକୁରଙ୍କୁୁ କୁହ ତମକୁ ଗୋଟେ ଯୋଉଁ ଯାଦୁର ଆସନ ଦେବେ ତେମେ ସେଥିରେ ବୁଲିବ।
କାଶ ଦେଇଦିଅନ୍ତି କି ସେଟା ଦଉନାହାଁନ୍ତି ମୋ ଭାଉଜଟା ଠାକୁର ଆମକଥା କେବେ ଶୁଣିନାହାଁନ୍ତି। ଆଁ
ତପସ୍ୟା କରୁନୁ ଯାଇକି ଶିବ ମନ୍ଦିରରେ ମିଳିବ।
ଜାଣିଛି ମିଳିବନି ତପସ୍ୟା କରି ଲାଭ କଣ ମୁଁ ବି ଜାଉନଥିଲି ତପସ୍ୟା କରିବାକୁ।
ଯାାଅ ଯାଅ ଯାଅ କରିବ।
ହେ ଗୋଟେ ବେକାର ଜିନିଷ ପାଇଁ
ହଉ ରଖୁଛି, ବାଏ।